ହେଳୋ
ହାଲୋ।
ଶୁଭିଲା?
ହଁ, ହଁ ଆଉ ଗାଧଉଚୁ ନା ଏଇ ବର୍ଷା ପାଗରେ?
ଗାଧୋଉଚି। ଗାଧୋଉଚି।
ଆଜିି ଗାଧୋଇମି ନା।
କହିଲି ତୁ ତୁଣ୍ଡୁ ତୁ କୋଉଠୁ ଗାଧୋଉଚୁ ଏ ବନ୍ଧ ଆଡରେ ଗାଧୋଉଚୁ ନା ଘରେ?
ମୁଁ ଘରେ ଅଛି ଯେ ଘରେ ପାଣି ବି ତ ଆସିନି। ଇଆଡେ ଥଣ୍ଡା ନାଗୁଚି ଯୋଉ ଗର ପାଣି ରେ ଗାଧେଇବୁ ଥଣ୍ଡା ନାଗୁଚି ଯେ ଆଉ ଗାଧେଇ ହବନି ତ ହଉଚୁ ଆଜି ନଳକୂଅ ରେ ଗାଧୋଇ ପରିବି ନଳ କୂଅରେ ଯାହାହେଲେ ଟିକେ ଗରମ ଥବ ପାଣିର।
ହଁ। ଆମ କୂଅ ଟା ତ ପୁରା ଫୁଲ୍ ହେଇକି ରହିଚି ପାଣି।
ତୋ କୂଅ ଟା ଫୁଲ୍ ହେଇଯାଇଚି ପା
ହଁ।
ନା, ହଁ। ଏଟା ଅଧେ ମାନେ ଆଉ ପଡୁନଥିବ। ସେଟା ସେଇ ତଳକୁ ତଳ ହାତ ବୁଡେଇକି ଆଣି, ହାତ ବୁଡେଇକି ଆଣିବ ପାଣି ନା।
ହେଟା ହାତ ବୁଡେଇବୁ ପାଣି ପୂରେଇବୁ ଧରିକି ଆଇବୁ ଆଉ କଣ।
ହୁଁ। ଆଉ
କହିଲୁ ବାଇଗଣ ବାରି ଆସୁଥୁଲ ପରା ନବୁ ବାଇଗଣ ବୋଲି।
ସିଏ ପା ବାଇଗଣ ଘେନି ମେନି ମୋତେ କହୁଲେ ଯେ ମୁଁ ଆଉ କଣ ଆଉ କରିବି।
ଅଁ, ହଁ।
ମୋତେ କହିଲେ ବାଇଗଣ ହେଇନି ଦେଖିଆ ମୁଁ କହିଲି ଆଉ କଣ ଯାଇ ଯିବି ବାଇଗଣ ତ ହେଇନି ଆଉ। ଆଉ ଏ
ଏଇରା ପୁଣି ଆଉଥରେ ଫୁଲ ଫୁଲ ସେଇଟା ହେଇଚି ତ ବାଇଗଣ ଗଛରେ।
ଫୁଲ କଣ କୋହୁ ଅଛନ୍ତ ଫୁଲ ହେଲାଣି ୟା ପରେ ଆଉ କଣ
ତା ପରେ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
ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ଟା ଆଗ ମନିଟାଇଜେସନ୍ ହେଇଯାଇଥାନ୍ତା ଯଦି ଭଲ ହୁଅନ୍ତା।
ସେଇଟା ତ ଲଞ୍ଚ ଟାଇମ୍ ହେଇଯିବ। ଇଆଡେ ତ ମନ ଦଉନାହାନ୍ତି।
ମୁଁ ଭାବୁଛି ଆଗକୁ ୟୁଟ୍ୟୁବ ଚ୍ୟାନେଲ ଟା ମନିଟାଇଜେସନ୍ କରିଦବା ମ।
ଦେଖ ପାଞ୍ଚ ମିନିଟ୍ ଛଅ ମିନିଟ୍ ମୁଁ ବନେଇଚି। ବୁଲା ଛବିଶ। କିଏ ବନେଇଚି ଗେଡା ବନେଇଚି। ଆଜି କହୁଥିଲା ତା ସରିଯାଇଚି। ସେ ଭଏଶ୍ ଦବ ଦି ଦିନ ଲାଗିବ କି ଦିନେ ଲାଗିବ। କାଲି କି ପଅର ଦିନ ଆଡକୁ ଗୋଟେ ଅପଲୋଡ଼ ହବ। ତା ଦି ତିିନ ଛାଡ଼ି ମୁଁ ଗୋଟେ ଅପଲୋଡ଼୍ କରିବି। ଆଉ ଚୁନୁ କେତେ ମିନିଟ୍ ବନେଇଚି ମୁଁ ବି ଜାଣିନି।
ଆମେ ଗୋଟେ ଆଗରେ ଆଗ ସେଟ ହେଇଗଲେ ପଇସା ଯଦି ଆମ ପାଖକୁ ଆସୁଥିବ ଆସ ସବୁ ଗୋଟେ ଜାଗା ସବୁବେଳେ ଆସୁଥିବ, ତାହେଲେ ଆମେ କରିପାରିବା ସବୁକିଛିି।
ହଁ ଯେ ଯଦି ତମେ ଏଇ ବର୍ଷ ବି କରିବନି ଚାଷ ଟା ସେ ଆଉ କିଏ ଆସି କରିବ ନା କଣ। ସେଟା କଣ ଆମ ପ୍ରାଇଭେଟ୍ । ଆମ ନିଜର ତ ସିଏ ।
ହୁଁ, ଏଇନେ କିଏ କରୁଚି ମ ବାଇଗଣ ଗଛ ରେ ଲାଗିସାରିନି କିଏ କରିବେନି।
ହଁ ସେ ଯଦି ତମେ ଓପାଡ଼ିଦବ ଯଦି କଡୁ କଡୁ ସେ ଆଉ ଜଣେ ଆସି କରିଦବ। ହଁ। । କହିଲି ଆଉ କଣ ଜାଗା ବି ନାହିଁ ତ ଆଉ କୋଉଠି କରିବାପାଇଁ ସେଇଥିପାଇଁ କହୁଚି। ଦେଖିଆ ଆଉ କୋଉଦିନ ଯଦି କରିବ କର। କାହିଁକି ନା ମୁଁ ୟାପରେ ତ ଆଉ ଅ ବାପା ଭଲ ହେଲା ପରେ ଦେଖିଆ ମତେ ଆଉ କଣ କରିବାକୁ ପଡିବ। । ମୁଁ ଖାଲି ୟୁଟ୍ୟୁବ୍ ରେ ଆଉ କୋଉଠି ଦେଇପାରିବିନି। ଆଉ
ଆରେ ଏଇଟା ଏଇ ସିଜିନ ଟା ତ ଛତୁ ଫତୁ ବହୁତ୍ ଫଳୁ ଥିବ ରେ?
ଛତୁ ଫତୁ କଲ ହବ ଯେ, ସେତିଆ ଜାଗା ଦରକାର ନା ଆଉ।
ସେମାନେ ଯୋଉ ମାନେ ଛତୁ କରିବା କଥା କହୁନି। ମୁଁ କହିଲି ଏଇ ସିଜିନ୍ ଟା ରେ ଛତୁୁ ଫଳେନି କି।
ହଁ ଜଙ୍ଗଲ ଆଡେ କା ଆରେ ଯୋଉ କାଲି ଯାଇଥିଲୁ ହେଲା। ଯୋଉ ସେ ଦୋକାନ ଯାଇଥିଲେ।
ହଁ।
ସେ ପାଇକ ସାଙ୍ଗେ ସେ ପାଇକ ସାଙ୍ଗେ କଥା ହଉଥିଲି କି ସେ ଯାଇଥିଲେ ଛକ କୁ କାଲି ଛକ। । ମୁଁ ଆଜି ଛତୁ ପାଇଁ ଯାଇଥିଲେ ଯେ ମାନେ ବହୁତ ଖୁଚିଲେ ହେଲେ ଏତେ ଛତୁ ଫୁଟିନ କହିଲେ। ଫୁଟିନି ଫୁଟିବ କହିଲା ଆଉ। ଅଳ୍ପ ଧରିକି ଆଇଲେ। ହେଲେ ଯେତେକ ଛତୁ ହୁଏ ଆମ ଜଙ୍ଗଲରେ ହେତେ ଛତୁ ହେଇନି ଏଯାଏଁ।
ହୁଁ, ଏଇ ନାଡ ଛତୁ, ରୁଟୁକ ଛତୁ ଏଇରା ହୁଏନି କି?
ହଁ।
ଭାନୁ ଛତୁ, ବାଲି ଛତୁ ଏଇରାକ ସବୁ ଏଇ ସିଜନ ରେ ହୁଏ ସବୁ ତକ।
ହଁ ହଁ। ଏଇନେ ବର୍ଷା ହେଇଚି ଆଉ ବର୍ଷା ଆଉ କେତେ ଦିନ ପରେ ହେଲା ପରେ ହବ ବୋଧେ ଆଉ।
ହଁ ତୋତେ କୋଉ ଛତୁ ଖାଇବା ପାଇଁ ଭଲ ଲାଗେ?
ମତେ, ଏଇ ଯୋଉରା କୋଉରା କହିଲୁ, ଯୋଉରା ହଁ। ନାଚୁରାଲ୍ ଛତୁ ଟା ଭଲ।
ପୁଆଳୁ ଛତୁ।
ପୁଆଳୁ ଛତୁ ନୁହଁ।
ହଁ ମତେ ବି ସେଇ ପୁଆଳ ଛତୁରା ବେଶୀ ଭଲ ଲାଗେ।
ପୁଆଳୁ ଛତୁ ଗୁରା କଣ କହିଲୁ ତାକୁ ଭଲସେ ଯେମିତି ରାନ୍ଧିଲେ ବି ଭଲ ଲାଗେ ପୁଆଳୁ ଛତୁ।
ହୁଁ। ଏଇ ପୁଆଳୁ ଛତୁରା ମତେ ଖାଇବା ପାଇଁ ବେଶୀ ଭଲ ଲାଗେ। ପୁରା ସ୍ୱାଦଟା ତାର ଟିକେ ବେଶୀ ବଢିଆ ଲାଗେ ମତେ।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
ଆଉ କଣ କଣ ଛତୁ ଆଉ ହବ? ଏଇ ଯୋଉ ରୁଟୁକ ଛତୁ, ଭାନୁ ଛତୁ, ଏଇ ନାଡ ଛତୁ, ଏଇରା ଖାଉନି ନା ନାଇଁ?
ନାଡ଼ ଛତୁଟା ଭାନୁ ଛତୁଠାରୁ ଭଲ ଲାଗେ। ଏ ନାଳୁଆ ନାଳୁଆ ଲାଗେ।
ହଁ ହେଇରା ଟିକେ ଟିକେ ସେଇଭଳିଆ ନାଳୁଆ ନାଳୁଆ ଟିକେ ମିଶିଆଟା ଅଛି ଆଉ। କୁଆଳ ଛତୁଟା ହେଲେ ଯାହା କୁହ ପୁରା ବଢିଆ ଟେଷ୍ଟ।
କୁଆ ଛତୁ ନଗର ମାନେ ସେ କିଏ ଆସିନି ବର୍ଷାରେ ଯାଉ ବାଲି ଛତୁ ଗୁରା ହଁ ବାଲି ଛତୁ କାଇଁ? ଛୋଟ ଛୋଟ ଛୋଟ ଛୋଟ ଛୋଟ ଅଛି ତ। କଣ କହିଲୁ? ବାଲି ଛତୁଟା, କିଏ ହେଲେ ବାଲି ବାଲି ତାଙ୍କୁ ଟକ୍କର ଦେଇପାରିବ। ହେଲେ କଣ କହନି
ହୁଁ।
ହୁଁ-ହୁଁ। ମୁଁ ବାଲି ଛତୁ ଖାଇନି କେବେ ହେଲେ ହେ, ଜାଣିନି ସେଇଥିପାଇଁ ଆଉ।
ମୁଁ ଥରେ କି ଦିଥର ଖାଇଚି, ଅଧିକ ଖାଇନି।
ସେଇରା ତାହେଲେ ବି ବଢିଆ ହଏ?
ହଁ।
ଖାଇବା ଦେଖି ଆଇ ପାରିବ।
ବାଲି ଛତୁ ହଉଛି କି?
ବାଲି ଛତୁ ହେଇନି ଯେ, କୋଉଠି କାଳିଆ ଆ ହବ?
ବାଲି ଛତୁ ଏତେ ହଉନି ସବୁଆଡେ। ଏ କା ମ୍ଭା କୋଉଠି କୋଉଠି ହଉଛି ନା ଛତୁରା। ଆଉ ଖାଇବାକୁ ତ ଛତୁ ହିଁ ଆ
ଓ ଭାଇ ପାହାଡ ଆଡେ ଯାଇକି ସମସ୍ତେ ଛତୁ ଖୋଜିକି ଆଣନ୍ତିନି କି, ଏଇ ନାଡ ଛତୁରା ସମସ୍ତେ ଧରିକି ଆସ
ହଁ ଅଧିକାଂଶ ସେଇ ନାଳୁଆ ଛତୁ ଗୁରା ଆଣନ୍ତି ହେଲା। ନାଳୁଆ ଛତୁଟା ଆଣି ପାଇଁଲିନି। ଆଚ୍ଛା। ମୁଁ ଶୁକ୍ରବାର ଏଇ ଯୋଉ ଯାତ୍ରା ପଡିଆରେ ହେଲା
ହୁଁ।
ଏଇ ବର୍ଷା ଦିନେ ଆମେ ଯାଇଥିଲୁ, ଦେଖିଥିଲୁ ଗୃହ ଛତୁ ଗୁରା ଆଉ ମାନେ ସେଇଟା ତ ଆମେ ଧରିକି ଆଇଥିଲୁ ଏଇଟା ଛତୁଟା ଖାଇବା ବୋଲି।
ହୁଁ ହୁଁ।
ନାଡ ଛତୁ ଏରା ଏତେ ନଟି ନୁଟା ହେଇଯାଉଛି। ଚାରିଆଡେ ଖୋଜୁଥିବ ସାପ କାମୁଡିଦବ ଏକାଥରେ, ଉଠିଯିବ ଉପରକୁ।
ଜଙ୍ଗଲରେ ସେଇ ହିସାବରେ
ହୁଁ ଗୋଟେ ଲୋକଟେ କାଙ୍କଡ ଖୋଜି ଯାଉଥିଲା ଯେ, ତାକୁ ସାପ କାମୁଡି ଦେଲାନି କି? କାଙ୍କଡ଼ ତୋଳୁଥିଲା କେ
କିଏ, ମୁଁ ତ ଜାଣିନି?
ଏଇଟା ଆମ ଏଇ ଏକତାଳିଟୁ।
ଜାଣିନି।
ଗୋଖୁର ସାପ କାମୁଡ଼ି ଦେଲା ମରିଗଲା।
ମରିଗଲା? ଆଉ
ଏୟା ଆଉ ବହୁତ ଇଏ।
ଆପଣଙ୍କ କଥା ଭାବୁଥିଲି, ବଢ଼ିଆ ଜିନିଷଟାଏ ମନେ ପଡ଼ୁନି
ହୁଁ ହୁଁ। ଆ ତ ଦି ତିନ ଦିନି ହେଲାଣି ଦେଖୁଛୁ ଗୋଟେ କାଉଟେ ଗୋଟେ ଆସିକି ଆମ ପିଜୁଳିରେ ବଉଚି, ଛୋଟିଆ ଛୁଆଟେ।
କାଉ?
ହଁ କାଉ ଛୁଆଟା ଏଟା ଯାଉନି କି, ଏଠି ଉଡ଼ିପାରୁନି କେଜାଣି?
ସିଟି ଅଛି ଯେଦି ଥାଉ।
ହୁଁ। ପିଜୁଳି ଗଛେ ବଇଚି।
ଓ ହୋ। ଆରେ ଯୋଉ ଏଇ ବଷା ଦିନିଆଟା ସେଇଟା ବର୍ଷା ଚଡ଼କ ମାରିଲେ ଯେତେ ସବୁ
ହଁ। ଦୁରିଆ ରେ ରହି କଥା ହଉଛୁ କି?
କଣ?
କହିଲି ଦୁରିଆରେ ରହି କଥା ହଉଛୁ।
ମୁବାଇଲିଟା ଧରିକି ପାଖରେ।
ହୁଁ ହୁଁ।
ବସ୍
ହଁ ଏଇନା ଶୁଭିଲା ଠିକ୍ ସେ।
ହୁଁ ହୁଁ ଆଉ ପିଜୁଳି ତତେ ଭଲ ଲାଗେନି ପିଜୁଳି?
ହଁ ପିଜୁଳି ଭଲ ଲାଗେ ଏରା ପାଚି ଯାଇଛି ଆମ ପିଜୁଳି ଗଛରେ ସବୁ ଯେ ଖାଉଛୁ ପୁରା ଡେଲି।
ଅ ହୋ। ପିଜ୍ ପିଜୁଳି ତତେ ଭଲ ଲାଗେ ନା ଆତଟା‌?
ମତେ
ଆତ କହୁଛି ବଢ଼ିଆ
ମତେ ଟେଷ୍ଟ୍ ଟା ବେଶୀ ଭଲ ଲାଗେ ଟା।
ମତେ ବି ତୁ କୋଉଟା ରଖିବୁ ଆ ତୋତେ କୋଉ ଫଳଟା ଭଲଲାଗେ ସବୁଠୁ?
ଫଳ।
ହୁଁ।
ଫଳ ମତେ ସବୁଠୁ ପାଚିଲା ମଣ୍ଡା।
ମଣ୍ଡା
ହୁଁ।
ଆରେ ହଁ ରେ ମଣ୍ଡା ଟା ମୁଁ ଭୁଲି ଯାଇଥିଲି।
ଖା ପୋକରା କୁ ଖାଇ ହଁ କଣ କହିଥିଲୁ?
ଭଣ୍ଡା ମୁଁ କହିଲି ଭଣ୍ଡାଟା ବି ବହୁତ୍ ଟେଷ୍ଟ ନା।
ହୁଁ ପାଚିଲା ଭଣ୍ଡା ଟା ପୁରା ବଢ଼ିଆ ଟେଷ୍ଟ୍।
ଆରେ କିଏ ଗୋଟେ କହୁଥିଲା ପାଚିଲା ଭଣ୍ଡା ତାକୁ ଭଲ ଲାଗେନି କଞ୍ଚାଟା ଭଲ ଲାଗେ।
କେଆଣି କିଏ
ଆମେ ହେଦିନ ଯୋଉ ଖାଉଥିଲେ ସେଇଦିନ ତାକୁ ଓ ଇଏ। ତା ପାଇକ ସାହି ରୁ
ଓହୋ ସିଏ ତତେ କଞ୍ଚାଭଣ୍ଡା ଭଲ ଲାଗେ ନା ମତେ କଞ୍ଚାଭଣ୍ଡା ଭଲ ଲାଗେନି ମତେ ପାଚିଲାଭଣ୍ଡା ଭଲ ଲାଗେ।
ଉଁ କଞ୍ଚା ରା ଖିରିଆ ଖିରିଆ ହେରା ବାଗ ନାଗୁ ହଉଥିବ ହେରା
ଏଇରା ଏତେ ଭଲ ଲାଗେନି ପାଚିଲା ଭଣ୍ଡାରେ ମିଠା ପୁରା ବଢ଼ିଆ ଲାଗେନ ଆଉ‌।
ଆଉ ଟେଷ୍ଟ୍ ତାର ଅଲଗା ଇଆଡ଼େ ପୁଣି ଇଆଡ଼େ ଭିଟାମିନ୍ ବଢ଼ିଆ
ହୁଁ ହୁଁ ହଁ ପରା। ଆହୁରି କେତେ ଫଳ ସବୁ ଫଳ ମତେ କହିଲା ଭଳିଆ ଭଲ ଲାଗେ ସେଉଠୁ ନେଇକି କମଳା, କାନ୍ଧିଆ
ଏଇ ଦଶ ମିନିଟ୍ ହେଇଗଲା ତୁ କଣ କରିବୁ?
ଆ ପଛେ କଲ୍ କରିବି ନହେଲେ।
ହଉ ହୁଁ।